ହ୍ୟାଲୋ ହଁ ସେତେବେଳେ ମୁଁ ହାଲୋ ହାଲୋ କହୁଛି କିଛି
ତ ଶୁଣା ଯାଉନଥିଲା। ଆଚ୍ଛା। ତମେ ହଁ ମତେ ତ ଶୁଭୁଥିଲା ପୁରା କ୍ଳିଅର ଶୁଭୁଥିଲା ଭଲସେ। ମୁଁ ହାଲ ମୁଁ ବି କହୁଥିଲି କିନ୍ ଆଚ୍ଛା ହଉ କୁହ।
ଫଏଷ୍ଟ ହେଇଗଲା।
ହଉ ଛାଡ ହଁ।
ହେଲା।
ହଁ ହଁ ଜାଣିଲି। ଆଉ ଏବେ କଁ କରୁଚ?
ଆରେ ମୁଁ ଶୋଇ ପଡିଥିଲି, ତମେ ଫୋନ କରିଛ ମୁଁ ଶୋଇ ପଡିଥିଲି। ତାପରେ ମୋ ଫୋନଟା ମୋ ପାଖରେ ଥିଲା କିନ୍ତୁ ମୋତେ ନିଦ ଏତେ ଜୋରେ ହେଇଯାଇଚି ଯେ ମତ ସେ ଶୋଇ ପଡିଥିଲି କାରଣ ଟିକେ ଜଲଦି ଉଠୁଚି ନା ସଖାଳୁ। ଆଉ ତାପରେ ମୋ ସାଙ୍ଗ ଶୋଇ ପଡିଥିଲା ମୁଁ ଶୋଇ ପଡିଥିଲି ତାପରେ ମୋର ମଝିରେ ନିଦ ଭାଙ୍ଗି ଯାଇଥିଲା, ମୁଁ ଉଠିଲା ବେଳକୁ ମୁଁ କହିଲି ସକାଳ ନା ରାତି। ଦିନ ନା ରାତି ମୁଁ ଜାଣିପାରିଲିନି ତ ତିନଟା ଦେଖିଲି ହେଇଚି ତିନଟାରେ ତିନଟା କଣ ତିନଟା ବେଳୁ ଏତେ ସକାଳ ହେଇଗଲାଣି। ତାପରେ ତଥାପି ମୁଁ ଶୋଇପଇଲି ପୁଣି।
ହଁ ହୁଏ ବେଳେ ବେଳେ ଏମତି ମୋ ସା ଥିରେ ବି ହେଇଚି।
ସେଥିପାଇଁ।
ହଁ ତମେ କ କହିଲ ନା କି ଉଁ କାମ ସରିଲେ ମୋତେ ମେସେଜ୍ କରିବ, ମେସେଜ୍ କରିଥିଲି ତମର କିନ୍ତୁ ବୋଧେ ଅନଲାଇନ୍ ନ ଥିଲା ସେଟା ଡବଲ ଟିକ୍ ହେଲାନି ତାପରେ ମୁଁ ସେଥିପାଇଁ କଲ୍ କଲି ତା ପରେ ତମେ ଉଠେଇଲନି ମୁଁ କହିଲି ଭାବିଲି ବୋଧେ ଶୋଇ ପଡିଥିବ କି କଣ ଆଉ।
ହଁ ମୁଁ ଶୋଇ ପଡିଥିଲି। ରୁ ତମେ କହିଲ ମୁଁ କରିଥିଲି ଯାହା କଥା ହେଇଥାନ୍ତି ଯେ ମୋତେ ନିଦ ଏତେ ଜୋର ଲାଗୁଥିଲା ଯେ ମୁଁ ଆଉ ଅନେଇ ପାରୁନଥିଲି ମୁଁ ସେଥିପାଇଁ ଶୋଇପଇଲି।
ବୁଝିଲି। ହୁଏ।
ଖରାବେଳେ।
ଏବେ ତ ସେଇ ମୁଁ ବି ଶୋଇଥିଲି। ଆଉ ଉଠିକି ହେଲା ଏଇ ଫୋନ୍ ଦେଖିଲୁ ଟିକେ ଗୋଟେ ମୁଭି ଦେଖିଲୁ। ଆଉ ଅଧା ଦେଖିଛୁ ତାପରେ ଏବେ ଟିକେ ଛାତ ଉପରେ ଯିବି ଗଛ ପତ୍ରରେ ପାଣି ଦେବି କାରଣ ଏବେ ତିନି ଦିନ ହେଲାଣି ତିନି ଦିନ କି ଚାରି ଦିନ ହେଲାଣି ଗଛରେ ପାଣି ଦିଆହେଇନି ଖରା ହଉଛି ଆଉ କାଲି ବି ଦେଲିନି ମୋ ପେଟ ଟା କାଟୁଥିଲା ବୋଲି ମୁଁ ଯାଇ ପାରିଲିନି ଛାତକୁ। ଆଜି ଇଏ ଅଛନ୍ତି ତ ମୁଁ କହି ଆଉ ଟିକେ ଚାଲ ପାଣି ଦେଇଦବା ଗଛରେ। ତଅ। ସେଥିପାଇଁ ଆଉ।
ଆଛା।
ତମର ଛାତ ଉପରେ ଗଛ ଲାଗିଛି ଚାରି ଦିନ ହେଲାଣି ପାଣି ଦେଇନ ସେ ଗଛ ଥିବଟି।
କଣ କହିଲ?
ସେ ଗଛ ଥିବ ଟି।
ହଁଁ ଗଛ ଅଛି ଆରେ ସେ ଯୋଉ ଚାରି ଦିନ ହେଲାଣି ମୁଁ ହଉଛି ପହର ଦିନ ସକାଳେ ଧେଇଲାବେଳେ ସକାଳୁ ଖାଲି ଅଳ୍ପ ଅଳ୍ପ ଟିକେ ଦେଇଦେଇଥିଲି। ମାନେ ଗଛ ଟା ଟିକେ ରହୁ ମାନେ ଭଲସେ ପାଣି ଦିଆ ହେଇନି ଚାରି ଦିନ ହେଲାଣି ହେଲା। କାଲି ପହର ଦିନ ସକାଳେ ମୁଁ ଗାଧେଇଲା ବେଳେ ତରବରରେ ମାନେ ବାଲଟି ଟା ପାଣିକୁସ୍ ମାନେ ଭାଗ ମଗେଇ ମଗେ। ମଗର ଯେତିକି ଲେଖା ସବୁ ଗଛରେ ସେତିକି ସେତିକି ଦେଇ ଦେଇଦେଇଥିଲି। ହେଲେ ସେ କୁଆଡିକି ପାଇନଥିବ ନା ତାପରେ ବର୍ଷା ବି ହଉନି ଆମ କାଲି ଟିକେ ଘୋଡେଇକି ଆସିଥିଲେ ନା।
କାଲି ଏପଟେ ଜୋରେ ବର୍ଷା ହେଇଥିଲା ପୁରା।
ହଁ ଜାଣିଛି। ମୋର ଗୋଟେ ସାଙ୍ଗ ଟା କହୁଥିଲା। ଆଉ ଏପଟେ ବି ଉଠେଇକି ଆସିଥିଲା ହେଲେ ହେଲାନି ମୁଁ ସେଆ ଭାବୁ ଥୀଲି ମୁଁ କିଲି ବଧେ ବର୍ଷା ହବ ହଅନ୍ତା ହେଲେ ଟିକେ ଆଉ ଗଛ ପତ୍ର ସବୁ ପାଣି ପାଇଯିବ ଆଉ ମତେ ଏତେ ପରିଶ୍ରମ କରିବାକୁ ପଡିବନି ହେଲେ ବର୍ଷା ତ ହେଲାନି ଆଉ ଏବେ ଯାହେଲେ ପାଣି ଦବାକୁ ବି ପଡିବ ଏବେ ଟିକେ ନ ଖାଲି ଏମିତି ଝିପ ଝିପ୍ ହେଇକି ଗଲା ବା ବର୍ଷା ମାନେ ମାଟି ବି ଓଦା ହେଇନି ଖାଲି ଟିକେ ଝିପଝିପ ହେଇକି ପଳେଇଲା।
ଆରେ ଖରା ତ ଏଡେ ଯୋଉ ରହୁଛି। ସିଏ ପାଞ୍ଚଟା ହବ ଆସିକି କିନ୍ତୁ ଖରା ଏପର୍ଯ୍ୟନ୍ତ ଯାଉନି ଏତେ ଜୋରରେ ଖରା। ଆଜି ବି ହଉଛି।
ହଁ ଆମର ବି ଏଇଠି ତ ଖରା ହଉଛି ଏବେ ବି ସୁଧା ଖରା ହଉଛି।
କଣ କରାଯିବ ୟୁ ଗରମ ବି ହଉଛି।
ହଁ ହଁ ଆଉ କୁଆଡ଼େ ସନ୍ଧ୍ୟାରେ ଯିବନି ଏବେ ଚାର ତାରେ ବୁଲିବା ପାଇଁ।
ନା କୁଆଡେ ଯିବନି ସେମିତି କିଛି ଦରକାର ଥିଲେ ହଁ କୁଆଡେ ଯାଇଥାନ୍ତୁ କିନ୍ତୁ ଅ କିଏ ଗରମ ରେ ମୁଁ ଏଇ ଖରାରେ ମୁଁ ତ ପାଗଳ ହେଇଯାଏ ମୁଁ ଯାଇପାରେନା ମୋ ମୁଣ୍ଡ ବିନ୍ଧିବ ପ୍ରବଳ। ମୁଁ ଚାଲିକି କୁଆଡେ ବୁଲି ପାରିବିନି ଜମା ବାଇକ ରେ ହବ। ପଳେଇ ଯିବି। କିନ୍ତୁ ଚାଲି ମୁଁ ଚାଲି ପାରିବିନି ମତେ ବିର କ୍ତି ଲାଗିବ ଏଇ ଯୋଉ ଗରମ କୁ ଖରା ହେଲେ ମୋ ମୁଣ୍ଡ ଖାଲି ବିନ୍ଧା ହବ।
ହଁ ବୁଝିଲି।
ଆମ ବି ସେୟା ଟିକେ ସନ୍ଧ୍ୟା ହେଲେ ହିଁ ଯିବୁ ବାହାରକୁ। ଆଉ ଏତିକଳୁ ଖରା ହେଉଛି କେତେବେଳେ କିଏ ଯିବ।
କ କିଣା? ବହୁଥିଲ ଯିବ।
ହଁ ହଁ ହଁ।
ଆଉ କଣ କୁହ? ତମେ କୁଆଡେ କୁଆଡେ ବୁଲିବାକୁ ଯାଇଛ କୁହ?
ମୁଁ ମୁଁ ଓଡିଶା ବାହାରକୁ ତ ଯାଇନି, ଓଡିଶା ରେ ହିଁ ଉଁ, ମୁଁ ଯାଇଛି ଶିମିଳିପାଳ, ସେଟା ହଉଛି ମୟୂରଭଞ୍ଜ ଜିଲ୍ଲାରେ ପଡେ ଆଉ କୋରାପୁଟ ଯାଇଚି। ଆଉ ଆଉ କଣ କହିବି, ମାନେ ବୁଲିଆ ଜାଗରେ ଏତିକି ହିଁ ଯାଇଚି।
କୁଆଡ଼େ?
ବୁଲି ଆରେ ଏତିକି ଜାଗା ହିଁ ଯାଇଚି।
ଆଉ ଆମର ଏପଟେ ନୟାଗଡ ଯୋଉ ନୟାଗଡ ଜିଲ୍ଲାରେ, ସେଠି ବି ଦି ତିନିଟା ଯୋଉ କଣ ସେ ଲଡୁ ବାବା ନା କଣ, ସେ ସବୁ ଯୋଉ ଅଛି ଜାଗା ସିଆଡେ ସବୁ ସେଇଆଡେ ବି ଯାଇଥିଲି। ଆଉ ଆମର ଯୋଉ ଢେଙ୍କାନାଳ, ଢେଙ୍କ ଢେଙ୍କାନାଳରେ ଆମର ଅଛନ୍ତି କଣ ଯୋଉ ପାହାଡ ଉପରେ ମଁ କଣ ସେଇଟା କପିଳାସ୍, ହଁ ହଁ ସେଇଟା ବି ଯାଇଚି ଆଉ କିଛି କିଛି ଜାଗା ଓଡିଶାରେ ବୁଲିଚି ଆଉ।
ଆଚ୍ଛା। ଆ ଶିମିଳିପାଳ ଭଲ ଜାଗାଟେ
ହଁ ଭଲ ଲାଗିଲା। ସେଠି ତ ଖାଲି ୱାଟରଫଲ୍ ଆଉ ମାନେ ସେ ସେଟା ଗୋଟେ ଫ ଜଙ୍ଗଲ ଟା ନାଁ। ତା ଭିତରେ ବାଘ ବି ଅଛି। ହରିଣ ଅଛି ବହୁତ୍ ସାରା ମାନେ ଏମ୍ତି ଜୀବ ଅଛନ୍ତି, ଲାଗ୍ କିନ୍ତୁ ବାଘଟା ନାଁ ତାର ପର୍ଟିକୁଲାର ଗୋଟେ ଏରିଆରେ ଅଛି ହେଲା। ସେ ଆଗୁରୁ ସେଇ ଏରିଆକୁ ଯାଉ ଛାଡୁଥିଲେ ଲୋକଙ୍କୁ ଆମେ ଯୋଉ ଟାଇମରେ ଯାଇଥିଲୁ ତା ପୂର୍ବରୁ କଣ ବନ୍ଦ ହେଇଯାଇଛି ମାନେ ସେପଟେ କେବଳ ଯୋଉମାନେ ସବୁ ଚିହ୍ନ ଆଁ ମାନେ ଫରେଷ୍ଟ ଅଫିସର୍ ରହୁଛନ୍ତି, ତାଙ୍କର ଯଦି ତମେ ତାଙ୍କ ସହିତ କିଛି ଚିହନାଫିନା ଥିବ ତାହେଲେ ସେ କି ଦେଖିପାରିବ।
ହଁ
ହେଲା ଆଉ ତା ଭିତ୍ରେ ଆହୁରି ବି କେତେ ଜାଗା ଥିଲା, ଯୋଉଟା କି ଆମେ ମାନେ ଆମେ ଜଙ୍ଗଲଟା ଅଧା ହିଁ ବୁଲିଚୁ, ହେଲା। ଆଉ ଅଧା ବୁଲି ପାରିଲୁନି, ମାନେ ବହୁତ ବଡ ଏରିଆଟା ନା। ଆଉ ବହୁତ୍ ବଢିଆ, ଜାଗାଟା ବହୁତ୍ ବଢିଆ ହେଇଚି।
ହଁ
ହୁଁ
ତୁମେ କଣ କାମ କରୁଚ?
ଏଇ ଯାଇଥିଲି ସିଡି ଏ ଯୋଉ ମଟର ଲଗେଇ ଗଲି ଛାତ ଉପୁରୁକୁ, ଗଛରେ ପାଣି ଦେବା ପାଇଁ ତ। ଓଳେଇଦେଲି, ସେଥିପାଇଁ ନାଇଁ ଟିକେ, ମାନେ ଆମର ଏଠି ଆମ୍ ପାଖେରେ ଗୋଟେଇ ମାନେ ବିଲ୍ଡିଂଟା ଅଛି ସେଟା ହଉଛି ତିନ୍ଟା ଫ୍ଲୋର ହେଲା, ତାଙ୍କ ଯୋଉ ଇଏ ଫ୍ଲୋର ଯୋଗୁ ଛାତଟା ଟିକେ ଛାଇ ହେଇଯାଇ ଗଲାଣି। ତାପରେ ଇଏ ପାଇପ୍ ଲଗେଇକି ଦଉଛନ୍ତି, ମତେ କହିଲେ ଟିକେ ମଟରଟା ଲଗେଇଦେ। ମୁଁ ସେଥିପାଇଁ ଛାତ ଉପୁରକୁ ଆଇଥିଲି, ପୁଣି ଛାତ ଉପୁରକୁ ଗଲି। ସେଥିପାଇଁ ଧଇଁ ସଇଁ ହେଇଯାଉଚି।
ତାଙ୍କ ଘରେ ଛାଇଟା ତମଠି ପଡୁଥିବ ଆସିକି ଆଉ।
ହଁ ମାନେ ଏଇ ଟାଇମରେ ଟିକେ ହାଲକା ହାଲକା ଆଁ ଇଏ ଗ ଛାଇ ଇଏ ହଁ। ଏବେ ବି ଖରା ଅଛି ହେଲେ ମାନେ ଚଳିବ ନାଇଁ ନାଇଁ ଟି ଟିକେ ହୋଉଚି ଏପଟେ ଛାଇ ଛାଇ କଲାଣି ହେଲା। ଆ ଚଳିବ ଯାହା ବି ଅଛି ଚଳିବ ମାନେ ଛାତ ଉପରେ ଇଏ କରିବା ପାଇଁ ପବନ ବି ହୋଉଚି ତ।
ହଁ ପବନ ବି ଟିକେ ଟିକେ ଦୋଉଚି।
ହୁଁ।
ତମେ ଛାତରେ ଗଛ ପିଜୁଳି ଗଛ ଲଗୋଉନ?
ପିଜୁଳି ଗଛ ଲାଗିଚି ଯେ କିନ୍ତୁ ହାଇବ୍ରିଡ ନୁହଁ ଦେଶି ଗଲା ଆଉ ସେଥିରୁ ତ ଟିକେ ବଡ ହେଲେ ଯାଇକି ଯାହା ଫଳିବ। ଆଉ ଏତେ ହଁ ହଁ ସେଇ ତ ଆମେ ଫରଳେ ଅଛି କାହିଁକି ସେ ପତ୍ର ହେ ଲରିକା ମାନେ ବହୁତ ପିଜୁଳି ପତ୍ର ଟିକେ ଭଲ ନା ସେ ତଳେ ଗୋଟେ ମାଉସୀ ଅଛନ୍ତି ତାଙ୍କର ହେଲା ଡାଇବେଟିସ ସିଏ ସେ ପତ୍ରକୁ ଖାଆନ୍ତି ଆଉ ଆଉ ନୁହ ଯୋଉ ଜର ସେ ତାକୁ ଏମିତି ଚୋବେଇକି ଖଆନ୍ତି ନହଲେ ତାକୁ ଗ୍ରାଇଣ୍ଡିଙ୍ଗ କରିକ ତା ରସକୁ ପିଇ ଦିଅନ୍ତି ସେଇଟା ଡାଇବେଟିସ ପାଇଁ ଭଲ।
ଆମର ପିଜୁଳିର ଆଗ ଯୋଉ
ହୁଁ ହୁଁ ହୁଁ ହୁଁ ହୁଁ ଶଳିଆ ପତ୍ର ଆଉ ବି ଯୋଉ ଜର ଫର ହେଲେ କି କଣ ପାଟି ଯୋଉ ଅବାଗିଆ ଲାଗେ କିଛି ବି ଟେଷ୍ଟ ସେ ସେ ଟାଇମରେ ସେ ପିଜୁଳିର ପୁରା ଯୋଉ ପୁରା କଅଁଳି ଥିବ ପୁରା କଅଁଳିଆ ପତ୍ର ଯୋଉଟା ହେଲା। ସେଇଆାକୁ ହୋଉଚି ନେଇକି ତମେ ତା ଦେହରେ ଗୋଲମ ମରିଚ ଚାରି ପାଞ୍ଚଟା ମିଶେଇକି ଚୋବେଇଦବ ତମେ ପାଟି ଟେଷ୍ଟ ପଳେଇ ଆସିବ ହାଁ। ହେଲା ସେଥିପାଇଁ ସେ ଗ ଛକୁ ଆମେ ଉପାଡୁନୁ ଅଛି ତ ଅଛି ଆଉ କାମ ଦୋଉଚି ବେଳେ ବେଳେ ଆଉ।
ଭଲ।
ହଁ ଆମର ଏଇପଟେ ଟ୍ରେନ ଆମ ଘର ପଛପଟେ ଆଉ ସେଇ ଟ୍ରେନ ଟା ଯାଉଛି ସାଉଣ୍ଡ ଶୁଣା ହୋଉଛି। ହଁ ତମେ କେବେ କୁଆଡେ ଯାଇଛ ଟ୍ରେନ ରେ ବୁଲିବା ପାଇଁ?
ହଁ ଯାଇଛି। ଥରେ ଆମେ ବାଲେଶ୍ୱଵର ଯାଇଥିଲୁ ମୁଁ ଦୂର ଜାଗା ସେମିତି କୁଆଡ ଯାଇନି। ଉଁ ବାଲେଶ୍ଵର ଥରେ ଯାଇଥିଲୁ। ଆଉ ଏମିତି ଆଖପାଖ ଜାଗା ଯେମିତି ଯାଇଚୁ ଆଉ ବୁଲିବାକୁ ପୁରୀ ଫୁରୀ ବି ଟ୍ରେନରେ ଯାଉ।
ହୁଁ ହୁଁ। ପୁରୀ ପୁରୀ ଯିବାକୁ ଇଚ୍ଛା ହୋଇଥିଲା ହଁ।
କାଲି ମତେ ଯିବା ପାଇଁ ଇଚ୍ଛା ହୋଉଥିଲା। ମୋ ସାଙ୍ଗମାନେ ଡାକୁଥିଲେ କିନ୍ତୁ ମୋର କାଲି ଛୁଟି ନାହିଁ। କାହିଁ କହିଲ ମୋର ମନେ ନାହିଁ କାଲି ବୋଲିକି ସ୍ନାନ ପୁର୍ଣ୍ଣିମା ଆଉ ମୋର ତା ପହର ଦିନ ଛୁଟି ଅଛି ଆଜି ଛୁଟି ଥିଲା କାଲି ହିଁ ଛୁଟି ନାହିଁ। ଆଉ
ଆଉ ସେ ଡାକୁଥିଲେ ଯେ କିନ୍ତୁ ମୁଁ ମନା କଲି ମୁଁ କହି ଛୁଟି ନାହିଁ ତ ମାନେ ଯାଅ ଯିବେନି ମୁଁଁ ମ ମନା କରିଦେଲି ଯିବିନି ସେ ଯିବେନି ବୋଧେ
କାଲି ତ ବୋହୁତ ଭିଡ଼ ହବ।
ପ୍ରବଳ ଭିଡ ହବ ଏ ଯୋଉ ଖରା ବି ହୋଉଚି।
ହୁଁ।
ଗଲେ ଯାଇକି ସକାଳୁ ଯାଇକି ଜଲଦି ପଳେଇଲେ ହୁଅନ୍ତ କିନ୍ତୁ ମୋର ଛୁଟି ନାହିଁ।
ହଁ। ହଁ ହଁ ଆଉ ହେଇଗଲାଣି ଆଉ। ହଉ ଆମେ ତାହେଲେ ପଛରେ କଥା ହବା ଆଉ ହେଲା।
ମୁଁ କଲ୍ କରିବି?
ହଁ ହଁ କର ତାହେଲେ ତମେ।
ହଉ ଦେଖୁଚି।